ହ୍ୟାଲୋ ଆଜ୍ଞା ହଁ ହଁ ମୁଁ କିଆରି ଆସିଛି କୁହ।
କଣ କରୁଥିଲେ?
ସେଇଠି ବସିଥିଲି ଆଉ।
ଘରେ ଆ ଛାତ୍ ଭାତ କି କୋଉଟା।
ଖାଇସାରିଲେଣି।
ନାଇଁ ଖାଇ ନି ଖାଇବି।
କଣ ପାଠ ପଢ଼ା ଚାଲିଛି କି ତମର?
ଆଜ୍ଞା
ଯଦି କଣ ପାଠ ପଢା ପଢାପଢି ଚାଲୁଛି କି ନା?
ନାଇଁ ନାଇଁ ନାଇଁ ପଢ଼ା ପଢି ସରିଲାଣି। ପା ଟିକେ ପ୍ରାକ୍ଟିକାଲ ଲେଖା ଲେଖିଥିଲା ସରିଲାଣି।
ଆ କଣ
ହୁଁ ମୋର ବି ସେମିତି ସରିଲାଣି ସବୁ ଭାବୁଥିଲେ ଏବେ ଡାଏରୀ ଲେଖିଥାନ୍ତି ତ କିଛି ନିଦ ଲ ଜୋରେ ସେଥିପାଇଁ ଆଉ କିଛି ଲେଖିଲନି।
ଆପଣ ଡାଏରୀ ଲେଖନ୍ତି?
ହୁଁ ଯୋଉଟା ଯେତେବେ ଭଲ ଲାଗିଲା।
ଆପଣଙ୍କ ଘର ଟା କୋଉଠି କହିଲେ?
ଢେଙ୍କାନାଲ
ସେ ଦିନ ମାନ ଢେଙ୍କାନାଳ ଲୋକଙ୍କ ସାଙ୍ଗରେ ହି କଥା ହଉଚି।
ହ ହ ଆପଣ ଘର କେତେବାଟ କହିଲେ?
ମୋର ବା ଭୁବନେଶ୍ୱର
ହଉ ଆପଣ ଡାରି ଲେଖନ୍ତନି
ହଁ ମାନେ ମୁଁ ହଷ୍ଟେଲରେ ଟାଇମ ରେ ଲେଖୁଥିଲି ଏବେ ସେମତି ଏତେ ନାଇଁ ଇଚ୍ଛା ହେଲେ ବେଳେ ବେଳେ କେବେ କେବେ ଏମତି କ କବାର
କଉ ବିଷୟରେ ମାନେ ସାଙ୍ଗ ଫଙ୍ଗ ନକି ଚଲଯ
ହଁ ସଙ୍ଗ ଲେଖେ ମତେ ଯୋଉ ଗୀତ ଟା ଗାଇବାକୁ ଇ୍ଛା ଗୀତ ଗାଇଲା ବେଳେ ଯଦି କିଛି ଲେଖିବାକୁ ଇଚ୍ଛା ତ ମୁଁ ଲେଖିଦିଏ କିଛି ଗୋଟେଥଟ ହେଲା କିଛିମାଡର କରନ୍ତି ମୁ ସେି
ହଁଁ ଅଭିଷ ମୁଁ ଅଷୟ ଏତି କିଛି କରେନି ଖାଲି ଡ୍ରଇଂ ଡ୍ରଇଂେ କରେ ଠାକୁରଙ୍କ ଡ୍ରଇଂ ହେଲା ଠାକୁରଙ୍କ ଡ୍ରଇଂ ହେଲା କ୍ରିଷ୍ଣ ଠାକୁରଙ୍କର ଡ୍ରଇଂ କରିବାକୁ
ହଁ ହୁଁ
ଖାଲି ପେନ ରେ ମ ମାନେ ପେନସ ନୁହଁ ପେନସିଲ ନୁହେଁ ପେନ୍ ହିଁ କରେ
ଆଣ ଡ୍ରଇ କରିକି ସୁଟେଇକୁନାହାନ୍ତି
ୟୁଟ୍ୟୁବରେ
ୟୁଟ୍ୟୁବ ହଉ ଇନଷ୍ଟାଗ୍ରାମ ହଉ ଆପଣଙ୍କ ଇନଷ୍ଟ ଆକାଉଣ୍ଟ ଥିବ
ହୁଁ ଅଛି ଛୁଆର ଅଛି ପଞ୍ଚ ଫିଥ କ୍ଲାସ ର
ବାପରେ
ହଁ ବ ଲନୀ ଏବେ ସେଇ କଣ୍ଡ ପ୍ରାୟ ପ୍ରାଇଭେଟ କାର ଖିଲିଛି
ଆ ଆଜ୍ଞ
ଆଗରୁ ଭଲରେ ୟୁଜ କରୁଥିଲି ମାନେ ଚଲଉଥିଲଥିଲେ ଏବେ ଆଉ ଇଚ୍ଛା ହଉନି ସେ ଆଇଡି ରଖିାଇ ଆକାଉଣ୍ଟ ଟାକୁ ପ୍ରାଇଭେଟ କରିକି ଏମାନେ କେହି ହଉଛି ଦିି ମାନେ ରିଛିଇାୁଛିଲର ବାୟ ସବୁ ରିସେଣ୍ଟଇଟକୁ ୟୁଜ କନ୍ୟ ଆପଣଙ୍କ ସେଇୟପ ୟଜ୍ୁନାହାନ୍ତି କିଛିିନିଟା
କହିଲେ ଏପବେ ଆଉ ଇନ୍ଷ୍ଟାଗ୍ରାମ ୟୁଜ କରୁନା
ହଁ ସେମିତି କରୁଛି ବେଶୀ ନହିଁ ଅ ଆଇ ଅଛିମତି ଫୋ ଖ ହଉ ଆଉ ମାନେ ଟେ ଆସିଲେ ଯ କିଛି କରୁନି ଆଉ
ଆଚ୍ଛା
ଖା ଦେେଖିବା ପାଇଁ ୟୁଜ୍ କରୁଛି ଆଉ ଫ୍ରି ହେଲେ ଆଉ ଆପଣ କଣ ୟୁଜ କରୁନାହାନ୍ତି
ହୁଁ ଓଇ ହଉଷରେ ପବ୍ଲିକ ଆଇଡି ଅଛି ମୁଁ
ପବ୍ଲିିକ ଗଡ଼ି ଆ ଭଲ କଣ ପୋଷ୍ଟ ଫୋଷ୍ଟ କରନ୍ତି କି ମାନେ କି
ହଁ ପୋଷ୍ଟ କରେ
ହାନ୍ତି
ନହିଁ ବ୍ଲଗ ନହିଁ ଗୀତ ଗାଇକି ପୋଷ୍ଟଷ୍ଟ କରରେ
ଆମରେ ପ୍ରୋଫେସଣଲ ଅକାଉଟ
ହଁ କ୍ରିଏଟକ ନଟା ଏବେ ଖୋଲିଛି ଏଇ ବର୍ଷ ହଇ ଖୋଲିଛି
ଆଗରୁ ଖୋଲ ନଥିଲେ
ଆଗରୁ ଥିଲା ଯୋଉଟା ସେଟା ପ୍ରାଇଭେଟ ଥିଲା ଏବେ ଏଇ ବର୍ଷେ ପାଖାପାଖ ବର୍ଷେ ନହିଁ ଆଠ ନଅ ମାସ ହବ
ମୋର ସେଇ ଗୋଟେ ଥିଲା ଯେ ସେଙ୍କୁ ଷ୍ଟ୍ରାଇକ୍ ବାିବ ମୋ ବି ଆଗରୁ ଭିଡିଓ ଏଡିଟିଂକୁହୁଥିଲି ମାନେ୍ୟାପ୍ୟାପମତି ଚଲେେଇକିନା ଭଲ ମାନେ ଠିକ ଠା ଏଡି କରୁଥିଲି ଗେମ ରଖି ହଉ କି ମାନେ କିଛି ଭଙ୍ଗର ହଉ ବି କାର୍ଟୁନ ଇଡିଆ ଏଡିଟିଂ କରୁଥିଲିୋ ଦେଉଥିଲି ତାପରେ ଆସ୍ତେ ଆସ୍ତେ ସେଟା ବି ଇଚ୍ଛା ହେଲାଣି ବେଶୀ କିଛି କରିନାହି ମାନେ ଭିଉ ଫିଉ ବେଶୀ ଆସିଲାଣି ରହିଗଲି ମାନେ ଆଗରୁ ଆକାଉଣ୍ଟ ଆଗରୁ ପ୍ରାଇଭେଟ ରଖିଥିଲା ମୁଁ
ଆଜ୍ଞା
ତ ଅଧାରୁ କ୍ରିଏଟର ଆକାଉଣ୍ଟ କରୁ ନା ଇନ୍ତି ପୋଷ୍ଟ ପୋଷ୍ଟ କରିଦେଲି କିଛି ଆସିଲାଣି ତ ସେଥିପାଇଁ ବନ୍ଦ କରିଦେଲି ପୁଣି ଏବେ ଫୁଣି ପ୍ରାଇଭେଟ କରିଦେଇଛି ସବୁ ପଟ କରିଦେଇଛି ଖାଲି ନିଜ ଫଟୋ ଦୁଇଟା ପୋଷ୍ଟ ରହିଛି ତ ଆଉ କିଛି କରିନି ସେମିତି ଆଉ କିଛି ସେମିତି ଆକାଉଣ୍ଟ ଅଛି
ଠିକ ଆଉ କିଛି ଗଭର୍ଣମେଣ୍ଟ ଏକ୍ସାମ ପ୍ରିପେୟାର ହଉଛନ୍ତି ନା ହୋଇନାହାନ୍ତି
ସେଇଟା ବା କହିଲି ଯେଉ ସେଇଟା ବା ତ ଡିପ୍ଲୋମା ଚାଲିଛି ଡିପ୍ଲୋମା ପରେ ଭାବୁଛି ପ୍ଲସ୍ ଟୁ କରି ପ୍ଲସ ଟୁ ପରେ ଗଭର୍ଣ୍ଣମେଣ୍ଟ ନାହିଁ ତ ଏମତି ଭାବୁଛି ଆର୍ମି ନାହି ଭିେଭିରେ ପକେଇଦେବି ହାଇଟ୍ ଫ ଟିକେ ମୋର ଭଲ ଅଛି ତ ଆସି ଯ ଭହାରିବି ବୋଲି ମତେ ଟିକିେ ଆଶା ପାଉଛି ତଥାପି ଟ୍ରାଏ କରିବି ବହୁତ ଏଇଯଉ
ଭଲ କଥା
ହୁଁ ଆପଣଙ୍କର କଣ କଣ ଡ୍ରିମ୍ ଅଛି ଏବେ କରିବାକୁ ଆକୁ କଣ କରିବାକୁ
ଟିଚର
ସ୍କୁଲ କୋଉ କୋଉ ଇଏର ମାନେ କୋଉ ସ୍ ଓଡିଆ ମିଡିମ ନା ସିବି ଆସି ଏମିତି କିଛି
ଓଆଶା ଓଡିଆ ମିଡିୟମରେ ହେଲେ ମୁଁ ପଢେଇ ପାରିବିନି ମତେ ଇଂଲିଶ ମିଦୀୟମଦରକାର ହ କାହିଁକ ମୁଁ ସି ଭି ଏସି ଛୁଆ ନା ସେଥିପାଇଁ
ଆଚ୍ଛା
ମିଥ୍ ବାଗେରା ହେଲେ ପଢେଇ ପାରିବ
ସି ବି ଏସ ରେ ପଢ଼ଥିଲେ କି ଛୁଆ ରୁ
ଆଜ୍ଞା
ଏ ମାନେ ଟେନ୍ଥ ଜାଗେ ଏ ଟେନ୍ଥ ପରେ ବି ଏଇ ଜୋ
ନା ନା ଟେନ୍ଥ ଯାଏ ଟେନ୍ଥ ପରେ ସି ଏଚ ସି
ଆଛା
ଆପଣ
ହଁ ମୁଁ ସେମିତି ମୋ ଓଡିଆ ମିଡିମରେ ପଢୁଥିଲି
ଓଡିଆ ମିଡିୟମ ଇଂଲିଶ ମିଡିମ ସେମିତି କିଛି ମଟର କରେନି ଯାହା ଯୋଉଠି ପଢିବ ଭଲରେ ପଢାର ଅଛି ବସ୍
ସେଇଟା ତମ ନିଜ ଉପରେ ଡିପେଣ୍ଟ ତମେ କଣଟ କରିପାରିବ କେତେ ପଢିପାରିବ
ଆଉ ଲାଷ୍ଟ କେବେ ଫ୍ୟାମିଲି ସାଙ୍ଗରେ ବୁଲିବାକୁ ଯାଇଥିଲି
ମୁଁ ଏବେ କାଁ ଫ୍ୟାମିଲି ସତ ଯାଇନି ଆ ଯାଇଥିଲି ଏବେ ଆମ ଘର ପାଖରେ ଗୋଟେ ମାନେ ନୂଆ ଜଗନ୍ନାଥ ଟେମ୍ପଲ୍ ହେଇଛି ମାନେ ଜଗନ୍ନାଥ ମନ୍ଦିର ହେଇଛି ପାଖାପାଖି ହବ ଆମ ଘରଠୁ ତିନି କିଲୋମିଟର ପାଖାପାଖି ଗୋଟେ ନୂଆ ମନ୍ଦିର ହେଇଛି ସେଇ ମନ୍ଦିର ବ୍ରାହ୍ମଣ ନଦୀ କୂଳରେ ସେଇ ମନ୍ଦିରଟା ହେଇଛି ଜଗନ୍ନାଥ ମନ୍ଦିର ତ ସେଇ ମନ୍ଦିରକୁ ଯାଇଥିଲି
ଆ
ଫାମିଲି ଯାଇଥିଲୁ ଆଗ ବୁଲାବୁଲି କରି ଆସିଥିଲୁ ସେଇ ପାଖାପାଖି ସେଇ ଯାଇଥିଲୁ ସବୁ ଆପଣ କୋଠି ଯାଇଛନ୍ତି ଏବେ ସବୁ ଭୁବନେଶ୍ୱର ଯୁ ଆଡେ ଇଛା ସେଆଡେ ଯିବେ ନାଇଁ ଆ ଭଲ ଇ ଏ ଜାଗା ହଛି
ହୁଁ। ସେମତି ବୁଲିବା ଭିତରେ ତୁ ବହୁତ ବୁଲସ ମୋର ମନ ବି ନାହିଁ ମତେ ବୁଲ ଲାଷ୍ଟ କଣଟା ଯାଇଥିଲି ମନେ ପକଉଛିା ସେଠି ଗୋଟେ ପାଖରେ ଅଛି ପାଖରେ ବୋଲି ଚଉଦ ପନ୍ଦର କିଲୋମିଟର ହବ।
ହ।
ଚଉଦ ପନ୍ଦର କିଲୋମିଟର ବେଳ ସେଇଟା ଏଇ ଯୋଉ ଆନନ୍ଦ ବନ ସେଇଟା
ମୁଁ ଆସୁନ୍ଦ ଆ ମୁ କେବଛୁ ଆନନ୍ଦନ ଆମ ତ ଆପଣଙ୍କର ସେଇ ବିଚ ବିଚ କେତେ ବାଟ ହବ।
ବିଚ ଠୁ ବହୁତ ଦୂର ହବ ବିଚ ତ ଯାଇକି ଏଠି ପୁରୀରେ ଆଉ ଏଠି କୋଉଠି ଆଖପାଖରେ ବିଚ ନାଇ ପୁୁରୀ କୋଣାର୍କ ଆଡେ ବୀଚ
ସେଇଟା ଆପଣଙ୍କ ଘଠ କେତେବାଟ ବହୁତ ବାଡ ହବ?
ଏଠୁ ପଚିଶ ଷାଠିଏ କିଲୋମିଟର ହବ ଆଉ।
ଯାଆନ୍ତିନି କେବେ ମତ ଯାଇନାହାନ୍ତି ଏବେ କେବେ
ହୁଁ ଯାଏ ଯାଏ
ମୁଁ ବି ଯାଇଥିଲି କୋଣାର୍କ ମନ୍ଦିର, କୋଣାର୍କ ମନ୍ଦିର ହଁ ବିଚ କୁ ଯେ ସେଠେ କଣ କୁହନ୍ତି ସେଇ ବୀଚ ରେ ମାନେ ଗା ହଁ ଚନ୍ଦ୍ରଭାଗା ସେଇଠି କୁହନ୍ତି କି ମାନେ ସେଇ ପାଣିରେ ଗାଧାନ୍ତି ଯଦି ପାଣି ଭିତରକୁ ଯାଆନ୍ତିନି ବେଶୀ ଦୂ ଭିତରକୁ
କାଇଁ ନା ପାଣି ବହୁତ ପଛକୁ ପଳେଏ ସନ୍ଧ୍ୟା ହେଲେ
ସେଇଥି ପାଇଁ
ତ
ଏବେ ମୁଁ ଏବେ ମୁଁ ରୁଟି ଖାାଇଥିଲି। ଆପଣ ଖାଇନାହାନ୍
ନାଇଁ ଖାଇନି ଖାଇବି ମୁଁ ଆଜି ଦିନରେ ଅଭଡ଼ା ଖାଇଥିଲି।
ଘରେ ଡାକିନାହାନ୍ତି କେବେ?
ଡାକି ନାହାନ୍ତି ଡାକିବେ ଏବେ ଯିବୁ ଖାଇବୁ ସଙ୍ଗ ସଙ୍ଗ ଆଉ।
ଓହୋ ହଉ।
ରହୁଚି।
ହଉ ଆପଣ ହଉ ହଉ ଯଆନ୍ତୁ ଖାଇବାକୁ।